ହ୍ୟାଲୋ।
ହ୍ୟାଲୋ।
ହୁଁ।
କଣ କରୁଚ?
ଏଇଠି ଯାଉଚି ଟିକେ ଧୋଇଧାଇ ହବା ଆଉ।
ଉଁ ହୁଁ, କଣ ଶୋଇକି ଉଠିଲ?
ହଁ।
ଖାଇକି ତାହେଲେ ଶୋଇଥିଲ?
ହଁ ବା।
ହଁ ପାଗ ଯେମିତି କରିଚି ନିଦ ଆପେ ଆପେ ଆସିଯିବ। ଖାଇସାରିଲା ପରେ।
ସେଇଆ ବା ତାପରେ ଟିକେ ପଖାଳ ଖିଆ ହେଇଛି ତ, ଆହୁରି
ହଁ ହଁ, ସୋନେ ପେ ସୁହାଗା ଆଉ।
। ମଲା ଏବେ କଣ ହାଲକା ହାଲକା ଟିକେ ଟିକେ ପବନ ଦେଲାଣି। ବର୍ଷା ବର୍ଷା ହେବ କି କଣ କେ ଜାଣି।
ହଁ ଆମ ଆଡେ ବି ବର୍ଷା ଉଠେଇନି କିନ୍ତୁ ପବନ ଦଉଛି ଭଲ ଲାଗୁଚି ଛା ତ ଉପରେ ବୁଲିବା ପାଇଁ।
ହଁ ଭଲ। ବୁଲ ବୁଲ।
ଆଉ ହଉ, ମୁଁ କହିଲି ଦେହ ଭଲ ଅଛି?
ହଁ ସେମତି ଆଉ।
ତୁମେ କୁଆଡ଼େ ଦୂର ବାଟ ବସ୍ ରେ ଟ୍ରାଭେଲ୍ କରିଚ?
ହଁ, ସେମିତି କହିବାକୁ ଗଲେ ସେଇ ପୁରୀ
କଟକ, ଭୁବନେଶ୍ୱର ଆରି ଭିତରେ। ଆଉ କୁଆଡ଼େ ଦୂର ବାଟ ମୁଁ ଯାଇନି ବସ୍ ରେ।
ଅ ହଁ। ଭଲ ଲାଗେ?
ହଁ ମତେ ବସ୍ ରେ ନୁହେଁ, ଏମିତି କାର ହଉ କି ବାଇକ୍ ରେ ହଉ ମତେ ମାନେ ଲଙ୍ଗ ଡ୍ରାଇଭ୍ ଉପରେ ଯୋଉ କୁହନ୍ତି ଯାଆନ୍ତିନି, ସେଇଥିରେ ଟିକେ ବହୁତ ଭଲ ଲାଗେ। ଏମିତି ବସ୍ ଅପେକ୍ଷା।
ବସ୍ ଟ୍ରାଭେଲରେ ତମ ବସରେ ବାନ୍ତି ହୁଏ।
ସେଇତ ପ୍ରୋବ୍ଲେମ୍। ବହୁତ ବହୁତ ମାତ୍ରାରେ ବାନ୍ତି ହୁଏ।
ହଁ। ଆଉ
ଆଉ କଣ ଏଇଆତ ବାନ୍ତି ଟା ହୁଏ ଆଉ। ମୁଁ ଖାଇକି ଯାଏ କି ନ ଖାଇକି ଯାଏ ସେ ହବା କଥା ହବ।
ମୁଁ କହିଲି ଟ୍ରେନରେ କେବେ ଟ୍ରାଭେଲ କରିଚ?
ଟ୍ରେନରେ ବହୁତ କମ୍। କହିବାକୁ ଗଲେ ମୁଁ ବୋଧେ ଛୋଟବେଳୁ ଏବେ ଯାଏ ମା ତ୍ର ଦୁଇଥର ଟ୍ରେନରେ ବସିଚି।
ଅ ତମେ ସେତିକି ତ ବସିଛ ମୁଁ କହିଲେ ତମେ ସେ ତମେ ସେତିକି ତ ବସିଛ ମୁଁ ଥରେ ବି ଟ୍ରେନରେ ବସିନି।
ମାତ୍ର ଦୁଇଥର ଲୋକ ହସିବେ।
ଅ ମୋ କଥା ଶୁଣିଲେ ତାହେଲେ ମୁଁ ତ ଜମା ବସିନି ଲୋକେ ତାହେଲେ ଙ୍କ କରିବେ?
ହୁଁ ଲୋକ ଆଉ ଙ୍କ କରିବେ? ତମେ ଡାଇରେକ୍ଟ ବସିବ ଫ୍ଲାଟରେ ତ ସେଥିପାଇଁ ବସିନ ଟ୍ରେନରେ।
ଆଉ କିଛି ନା।
ହଁ।
ଆଉ ହଉଚି କଣ ମାନେ ଟ୍ରେନ ରେ ତମେ କଉଠୀ ପାଖ ଜାଗା ନା ଦୂର ଜାଗା ଯାଇଥିଲ ଏମିତି ଡିଷ୍ଟ ଟିକରୁ ଡ୍ରିଷ୍ଟିକ୍ ନା
ନାଇ ଏମତି ଥରେ ଏଇଠୁ ଆମ ଘର ପାଖରୁ ଯାଇଥି ଥରେ ଗୋରେଖନାଥ ମନ୍ଦିର ଯାଇଥିଲୁ। ପୁଣି ରିଟର୍ଣ୍ଣ କରିଥିଲୁ ସେଇ ଟ୍ରେନରେ ଆଉ ଥରେ କ ଟକରେ ମୁଁ ଥିଲି କଟକରୁ ସାରଳାଙ୍କ ମନ୍ଦିର ଆସଥିଲୁ ପୁଣି ସେ ଠୁ ସାରଳାଙ୍କ ମନ୍ଦିର ପାଖରୁ ବସିକି ପୁଣି କଟକ ରିଟର୍ଣ୍ଣ ଯାଇଥିଲୁ।
ହଁ ହଁ ଆଉ ହଉଚି ଟ୍ରେନରେ ଭଲ ଲାଗେ
ହଁ ଟ୍ରେନରେ ଭଲ ଲାଗେ ଏଇଆ କେତେବେଳେ କେମିତି ଗୋଟେ ଗୋଟେ ଟାଇମେ ବହୁତ ଜୋରସେ ଭିଡ଼ ହେଇଥାଏ ଯଉଟା କିି ଠିଆ ହେବାକୁ ପଡ଼େ। କିନ୍ତୁ ବାକି ସବୁଆଡେ ତାର ଖୋ ମାନେ ଙ୍କ କହିଲ ମାନେ ଟିକେ କଣ ବସ୍ ଟା ଯେମିତି ମାନେ ଲାଗେ ଯେମିତି ଗୋଟେ ଘର ଟାଇପ ର ଗୋଟେ ଇଏ ସେଇଟା ଟିକେ ଫାଙ୍କା ରୁହେ ନା ତ ଟିକେ ପବନ ଯିବା ଆସିବା କରେ ଟିକେ ଭଲ ଲାଗେ ଫ୍ରି ଲାଗେ। ଆଉ ବସ କଣ ଆମର ରୋଡ଼ ଦେଇକି ଯାଏ ତ କେତେ ଗାଡି ଘୋଡା କେତେ କଣ ଯାଉଥିବ ଟ୍ରେନ ଗଲା ଟାଇମରେ ଆମେ ତ ଟ୍ରେନ ଲାଇନରେ ଯେହେତୁ ଟ୍ରେନ ଟା ଯାଏ ତ କୁଚ ଗଛ ଜଙ୍ଗଲ ଏମତି ଏମତି ସବୁ ନଈ ଗୋଟେ ଗୋଟେ ଜାଗାରେ ପଡୁଥିବ ଏଇଟା ଟିକେ ବେଶୀ ଆଟ୍ରାକ୍ଟିଭ କରେ ଆଉ। ଯଉଟା କିି ପ୍ରାକୃତିକ ସୌନ୍ଦର୍ଯ୍ୟ ଆଉ।
ହୁଁ ହୁଁ।
ହଁ ଆଉ କଣ?
କୁହ ଆଉ କଣ?
ଆଉ ଙ୍କ ତମେ କେବେ ଟ୍ରେନ ରେ ବସିଛ?
ନା ବା ମୁଁ ଟ୍ରେନରେ କେବେ ବସି ହିଁ ନାହିଁ।
ବସ୍
ହଁ ବସରେ ମୁଁ ଯାଇଚି।
କୁଆଡେ?
ବସରେ କଟକ ହଁ ଜଗସିଂପୁର ଏମତି ଆଉ।
ଓହୋ।
ଆଉ ହଉଚି ମୁଁ କଇଲି ଏବେ ତ ସନ୍ଧ୍ୟା ହେଇ ଆସିିଲାଣି ଛୋଟ ପିଲାମାନେ ତ ଗାଁରେ ଖେଳୁଥିବେ ନା ଖେଳୁନାହାଁନ୍ତି?
ଗାଁରେ ଆଉ କିଏ ଖେଳା ଖେଳି କରୁଛନ୍ତି? କେହି ଖେଳୁନାଆନ୍ତି ଆଉ। ସବୁ ଯେଝା ଘର ଭି ତରେ ଯେଝା ରହିଯାଉଛନ୍ତି। ଲାଗୁରୁ ଥିଲା ସେ ଦିନ। ବଟ୍ ଏବେ ଆଉ ସେ ଦିନ ନାହିଁ। ସେ ଦିନ ଦେଖିବା ବି ବୋହୁତ କମ୍।
ହଁ ଏବେ ବି ମୋବାଇଲ ବେଶୀ ଦେଖୁଛନ୍ତି ଛୁଆମାନେ।
ତ ସେଇ ତ ହଉଛି ମୁଖ୍ୟ କାରଣ ନା ଘରେ ରହିବାର।
ହଁ ନହେଲେ ଟିଭିି ଦେଖୁଛନ୍ତି।
ହଁ।
ଆଉ ସେମାନେ ମିଶିକି ଖେଳିବାକୁ କେଇ ପସନ୍ଦ କରୁନାହାନ୍ତି।
ସେଇଆ।
ଆମ ବେଳେ କେତେ ପ୍ରକାର ଖେଳ ଥିଲା। କେତେ ମଜାମସ୍ତି। ଆଉ ହଉଚି ତମ ସାଙ୍ଗମାନେ ସବୁ ତମେ ଏବେ କଣ୍ଟାକ୍ଟରେ ଅଛ?
ହଁ ସେମତି କିଛି କିଛି।
ହଁ ଏବେ ତ ସମସ୍ତେ ବିଜି କହିବାକୁ ଗଲେ।
କଁ କହିଲ?
ମୁଁ କହିଲି ଏବେ ତ କାହା ପାଖରେ ସମ୍ ମାନେ କଥା ହବା ପାଇଁ ବି ସମୟ ନାହିଁ।
ହଉ ଯାହା କହିଲ
ଖାଲି ଏଇ ହ୍ଵାଟ୍ସଅପରେ ଷ୍ଟାଟସ୍ ଦେଖିଲେ ଜା ସିଏ ଜାଣିଚି ସିଏ ତା ଷ୍ଟା ଟସ୍ ଦେଖୁଚି ସିଏ ଦେଖୁଚି ଏତିକି ବାସ୍ ଆଉ ନହେଲେ କିଛି ନାଇଁ।
ହଁ ଠିକ୍ ଠିକ୍ ଠିକ୍ ଠିକ୍।
ଆଉ
ଆଉ କଣ?
ତମେ ରିଲ୍ସ କର ନା କରନି?
କିଏ ମୁଁ ମୁଁ ମୁଁ ପ୍ରବଳ କରେ।
କଣ ପ୍ରବଳ କର?
ପ୍ରବଳ କରେ ଯେ କିନ୍ତୁ ସେଇଟା କଣ ହୁଏ କହିଲ? ମୋରି ଗ୍ୟାଲେରୀରେ ରହିଯାଏ। ବାହାରେ ଛାଡେନି ସୋସିଆଲ ମିଡିଆରେ।
ସେତିକି ତ କରିବାର କାହିଁରେ କଣ।
ହୁଁ କିନ୍ତୁ କିନ୍ତୁ ସମସ୍ତେ ମତେ କୁହନ୍ତି କି ତୁ ତ କରୁଚି ସୋସିଆଲ ମିଡିଆରେ ପୋଷ୍ଟ କରୁନୁ ତ ବେକାର ଅଯଥା ଟାଇମ୍ ନଷ୍ ଷ୍ଟ କରିକି କାହିଁକି ବେକାରଟାରେ ଭିଡିଓ ବନଉଛୁ। ମୁଁ କୁହେ କି ନାଇଁ ମୁଁ ଆକ୍ଚୁଏଲି ମୋର ନିଜକୁ ଦେଖେ ମୋ ଆଖିର ଏକ୍ସପ୍ରେସନ୍ ମୋ ମୁହଁର ଏକ୍ସପ୍ରେସନ୍ ମୁଁ କେମିତି କରୁଛି? କରିପାରୁଛି କି ନାଇଁ? ଏଇଟା କରିଥିଲେ ଏମ୍ ତି ହେଇଥାନ୍ତା। ଆଠୁ ଆଉ ଟିକେ ବେଟର୍ ମୁଁ କରିପାରିଥାନ୍ତି। ମୁଁ ମୋ ନିଜକୁ ନିଜେ ଦେଖେ କେତିକି କରିପାରିଲି କେତିକି କରିବାକୁ ବାକି ଅଛି? ମୁଁ ମୋ ନିଜକୁ ନିଜେ ଦେଖେ।
ତାପରେ ଜଣେ ଜଣକର ଖୁସି ପାଇଁ ବି କରିଥାନ୍ତି ଆଉ ଜଣେ। ଜଣେ କରିଥାନ୍ତି ନିଜର ଫଲୋର୍ସ ଭ୍ୟୁ ଏ ମାନ‌ ମାନେ ବଢ଼େଇବା ପାଇଁ। କରିଥାନ୍ତି।
ହଁ।
ତ ତମେ ତମର ଖୁସି ପାଇଁ କର ଆଉ।
ସେଇଆ ସେଇଟା ତ ସମସ୍ତେ ବୁଝିବା ବି ଦରକାର ନା। ଲୋକମାନେ ତିଳକୁ ତାଳ କରିବେ। ଜିରାରୁ ଶିରା ବାହାର କରିବେ ସେଥିରେ ଆମେ ଆଉ କଣ କରିପାରିବା।
ହଁ। ଲୋକମାନେ ଭଲ ହେଲେ ବି କହିବେ ଖରାପ ହେଲେ ବି କହିବେ ତାଙ୍କ। ଅଭ୍ୟାସ ସେ କହିବେ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।